ଭଉଣୀ ନମସ୍କାର।
ଭଉଣୀ ନମସ୍କାର। କଣ କରୁଛନ୍ତି?
ଅ ଚାଲୁଚି ଭଉଣୀ ଟିକେ।
ଆଛା ମୁଁ ବସିଛି ଭଉଣୀ।
ଆଛା ଠିକ ଅଛି ବାକି ଟିକେ ଟିକେ ଚଲାବୁଲା କରନ୍ତୁ। ଦେହ ପାଇଁ ଭଲ ରହିବ।
ହଁ ସେଇଟା ଆକା କରିବାକୁ ପଡ଼ିବ ଏଥର।
ହଁ କାହିଁକି ନା ଚଲାବୁଲା କରିବା ଦ୍ଵାରା ଆମର ରକ୍ତ ସଞ୍ଚାଳନ ବହୁତ ଭଲ ହେଇଥାଏ।
ହଁ।
ହଁ ଏ ବିଷୟରେ ତ ଜାଣିଥିବେ ଆପଣ ଆଉ ଆଜିିକାଲି ଆପଣ ତ ତୈଳ ଜିନିଷ କିଛି ଖାଉଛନ୍ତି କି?
ନାଇଁ ଏବେ ଟିକେ କମ କରିଦେଇଛି ଦେହ ଖରାପ ରହୁଛି ନା ତ ଡାକ୍ତର କହିଛନ୍ତି। ସନ୍ତୁଳା ଖାଇବାକୁ
ଆଚ୍ଛା ସନ୍ତୁଳା ଖାଇବାକୁ କହିଛନ୍ତି।
ହଁ।
ଆପଣ ତ ଜାଣିଥିବେ ସନ୍ତୁଳା କେମିତି ରୋଷେଇ ହୁଏ।
ହଁ ସନ୍ତୁଳା ଜାଣିଛି ରୋଷେଇ କେମିତି ହୁଏ ବାକି ତାର କଣ ପାଇଁ ଖାଉଛନ୍ତି ଜାଣିନି? ତାର ଫଳ କଣ ଅଛି?
ଆଛା ମାନେ ତାର କଣ ମାନେ ହେଥ ସେଥିରୁ କଣ ଆପଣଙ୍କୁ ମିଳୁଛି ଲାଭ ସେ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି?
ହଁ ଆପଣ ଜାଣିଛନ୍ତି?
ହଁ ସନ୍ତୁଳା ଆକ୍ଚୁଆଲି ସନ୍ତୁଳା ସାଧାରଣତଃ ବହୁତ ଦେହ ପାଇଁ ବହୁତ ଭଲ ଥାଏ। ସେଇଟା ରୋଗୀ ବି ଖାଆନ୍ତି। ସାଧାରଣ ନ ମଣିଷ ବି ଖାଆନ୍ତି। ଛୋଟ ମାନେ ଛୋଟ ପିଲାମାନେ ଅ ପାଞ୍ଚ ବର୍ଷ ଯାହାକୁ ହେଇଯାଇଥିବ ସେମାନଙ୍କୁ ବି ଦେଇଥାନ୍ତି। ତା ଆଗରୁ ଛୋଟ ପିଲା ମାନଙ୍କୁ ବି ସନ୍ତୁଳିତ ଖାଇବା ମାନେ ଯାହାକି ଅମୃତ ଏଗୁଡାକ କେବଳ ସିଝା କରିକି ଦେଇ ଦେଇଥାନ୍ତି। ସନ୍ତୁଳା ସାଧାରଣତଃ ସିଝା ହୋଇଥାଏ।
ହଁ।
ଆପଣ ତ ରୋଷେଇ କରିଛନ୍ତି। ତ ସେ ବିଷୟରେ ଜାଣିଥିବେ ବି?
ହଁ ଜାଣିଛି ଭଲ ବି ଲାଗେ। ଦେହ ପାଇଁ
ଖାଇବାକୁ ବି ଭଲ ଲାଗୁଥିବ
ହଁ।
ଆଉ କେମିତି ରୋଷେଇ କରୁଛନ୍ତି ଟିକେ କହିଲେ।
ସେଥିରେ ଉ ଯାହା ଯାହା ପରିବା ଆପଣ ପକେଇବେ ସେଇଟାକୁ ସିଜେଇ ଦେବେ ସିଝେଇ ଦେଲା ପରେ ତାପରେ ସେଥିରେ ମେସା କଣ ଆମର ସେଇଟା ଭୃଷଙ୍ଗ ପତ୍ର ଆଉ ସୋରିଷ ତାପରେ ରସଣ। ଏତିକି ପକେଇକି ଫୁଟେଇ ଦେବେ ବାସ୍ ଏତିକି। ତାପରେ ଫୁଟିଗଲେ ହେଇଗଲା ସେତିକି। କି
ଠିକ ଅଛି ହଁ ସେତିକି ତ ସହଜ। ପରନ୍ତୁ ଆପଣ ପରିବାରେ ତ ଅମୃତ ପକଉଥିବେ? କଞ୍ଚା ଅମୃତ ପାଚିଲା ଅମୃତ ବି ପକେଇ ପାରି ଆଜ୍ଞା। ଆଁ।
କଞ୍ଚା ଅମୃତ ଟା ଟିକେ ଭଲ ଦେହ ପାଇଁ। ପାଚିଲା ଟା ଖାଲି ସେମିତି ଖାଇଲେ ଆହୁରି ଭଲ।
ହଁ ସାଧାରଣତଃ ତ ପାଚିଲା ଅମୃତଭଣ୍ଡା ଆମ ଅ ତ୍ଵଚା ପାଇଁ ବହୁତ ହିଁ ଭଲ। ଆଉ ପେଟ ପାଇଁ ବି ପେଟ ଥଣ୍ଡା କରିଥାଏ। କଞ୍ଚା ଅମୃତ। କଞ୍ଚା ଅମୃତ ଅ ସାଧାରଣତଃ ଦେଖନ୍ତୁ ଯଦି ଅ ଗୋଟେ ରୋଗୀ ଥିବ ମାନେ ମଳକଣ୍ଠ ବୁଝିପାରୁଥିବେ ଆପଣ ତାକୁ ହେଇଥିବ ତ ସନ୍ତୁଳା ଯଦି ବି ସେ ସନ୍ତୁଳା ବନେ ମାନେ ତିଆରି କରିବାରେ ସେ ଜାଣିନି ତେବେ ସେ ନିଜେ ଯ ବି କରିକି ଖାଇଲେ ତ ବହୁତ ହିଁ ଫାଇଦା ହେଇଥାଏ ସେଥିର ବହୁତ ହି ହଁ।
ସେ ରୋଗ ପାଇଁ ସେଇଟା ଠିକ ବେଶୀ ଭଲ।
କାରଣ ସେଥିରେ ବହୁତ ହି ଭିଟାମିିନ ଥାଏ ନା। ସେଟା ଆମ ପେଟକୁ ଟିକେ ବହୁତ ଆରାମ ଦେଇଥାଏ। ମାନେ ଉ ମଳକଣ୍ଠ ହେବାର ମୁଖ୍ୟତଃ କ କାରଣ କଣ କହିଲେ ନା ଆମେ ଯାହା ସବୁ ବାହାର ଜିନିଷ ଖାଉଛେ ରାଗ ଫାଗ ବହୁତ ଖାଉଛେ। ରାଗ ଅଧିକରୁ ଅଧିକ ରାଗର କଣ କହିଲେ। ଗୁଣ୍ଡ ମରିଚ।
ହଁ ମରିଚ ଗୁଣ୍ଡ ବାକି ଆମର କଞ୍ଚା ଲଙ୍କା।
ଦେହ ପାଇଁ କିଛିଟା ମାତ୍ରାରେ ଭଲ। କିନ୍ତୁ ଅତ୍ୟଧିକ ଖାଇଲେ ଖରାପ ହି ନା।
ହଁ।
ହଁ ସେଇ ସ ସେଇ ସବୁ କଥା ଆଉ। ଆଉ ଆଉ କଣ ସେଥିରେ ତ ଆଳୁ ପଡିଥାଏ! ଆଳୁ କଥା ତ
ବାକି ବେଶି ବି ବେଶି ବି ଆଳୁ ଖାଇଲେ ତ ଦେହ ପାଇଁ ଖରାପ ଆକା।
ହଁ ବାତ ବି ହେଇଥାଏ, ଡାଇବେଟିସ୍ ବି ହେଇପାରେ। ସବୁଠୁ ଅଧିକ ସରଫ୍ ଙ୍କର ବା ଶ୍ୱେତସାର ଆଳୁ ରେ ଥାଏ ନା। ଆଳୁ ଜାତିୟ ମାନେ ଆୁଳୁ, କନ୍ଧମୂ ମୂଳ, ଏ କନ୍ଦା ଏଗୁଡାକରେ ଥାଏ।
ଆପଣଙ୍କର ସବୁଠୁ ପସନ୍ଦ କୋଉଟା! କଉ ଫଳ?
ଅ ଫଳ କହିବାକୁ ଗଲେ ତ ମତେ କମଳା ବହୁତ ପସନ୍ଦ।
ଆଛା ମୁଁ ଏତେ ଫଳ ଖାଏନି।
ଠିକ ଅଛି ଫିର୍ ବି ଖାଇବା ଦରକାର। କାରଣ ଦେଖନ୍ତୁ କମଳାରେ ତ ଭିଟାମିନ୍ ସି ଅଛି ଯୋଉଟା କି ଆପଣଙ୍କ ତ୍ବଚା କୁ ବହୁତି ସୁନ୍ଦର କରାଏ।
ହଁ ଯେମିତି ଆପଣ ସୁନ୍ଦର ଅଛନ୍ତି।
ଧନ୍ୟବାଦ। ଆପଣ ବି ସୁନ୍ଦର ଅଛନ୍ତି। ବାକି ଆହୁରି ସୁନ୍ଦର ହେଇପାରିବେ। ଆଜ୍ଞା। ଆପଣ ଆହୁରି ଅଧିକ ହେଇପାରିବେ।
ହଁ ତ ସେଇଟା ମତେ ପସନ୍ଦ ହଉନି। ମୁଁ ଖାଇ ପାରୁନି। କେତେ ଚେଷ୍ଟା କଲା ମରେ ବି
ଆଚ୍ଛା! ଆପଣଙ୍କୁ ପସନ୍ଦ ନାହିଁ, ତ ଖାଇ ପାରୁନାହାଁନ୍ତି।
ଯଦି ସେମିତି ଟା କେବେ ଆସିବ ଦେହ? ତ ସବୁ ଖାଇବାକୁ ପଡ଼ିବ। ଜି ଆ ଜିଏ ଯେତିକି ଛାଡୁଛି ଖାଇବିନି ଖାଇବିନି ତ ସେଇଟା ହେଇଯିବ ଅଭ୍ୟାସ।
ହଁ ତ ସେତିକି ହେବା ପର୍ଯ୍ୟନ୍ତ ଆପଣ କାହିଁକି ଯିବେ। ତାଠୁ ଭଲ ଆପଣ ଏବେଠୁ ହିଁ ଖାଇବା ଟିକେ ଟିକେ ଚେଷ୍ଟା କରନ୍ତୁ। ହଁ କାହିଁକି ନା ଫଳ ଖାଇବା ଦ୍ଵାରା ବହୁତ କିଛି ମାନେ ଦେଖନ୍ତୁ ଆପଣ ବାହାର ଜିନିଷ ବି ଖାଇଥାନ୍ତି ଫଳ ଖାଇଲେ ସେଟା ଉ ହେଇଯିବ ସମାନ ହେଇଯିବ ଯେ ଯାହାକି ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ ହେବା ଦରକାର ତାହା ହେବ୍ ହବନି ବୁଝିପାରୁଥିବେ କଣ କହୁଛି।
ହଁ ଅ। ଆପଣଙ୍କର- ଅ-ଅ ତୈଳ ଜିନିଷରେ କଣ ପସନ୍ଦ? ଖାଇବାରେ।
ଅ ଅ ମତେ ବରା ଆଉ ଆଳୁ ଚପ୍ ଏଇ ଦୁଇଟା ବହୁତ ପସନ୍ଦ୍।
ଆଛା ଆଉ ଯୋ ଆମର ସେ ମଇଦାରେ ଗୋଟେ ମିଳୁଛି ଏବେ ସେଇଟା ପସନ୍ଦ ନାଇ।
କଣ ମୋମୋ?
ହଁ।
ଅ ସେଇଟା ତ ସାଧାରଣତଃ ବହୁତ ପସନ୍ଦ। ପରନ୍ତୁ ଉଁ ଚଳିବ ତାଠୁ ଅଧିକ ମତେ ବରା ଆଳୁ ଚପ୍ ପସନ୍ଦ।
ଆଛା ରାଗ ପସନ୍ଦ?
ହଁ ବହୁତ୍ ରାଗ ପସନ୍ଦ। କରନ୍ତି ଇ ସମ୍ଭାଳୁନୁ ହଉଛି ନିଜକୁ।
ହଁ ସେଇଟା ବି ସମ୍ଭାଳିଆକୁ ପଡିବ ଯେଦି ଖାଉଛନ୍ତି ତ ତାକୁ ଦେଖିକି ବି ଭଲ ରଖିବା ପାଇଁ ବି ସବୁ ଫଳମୂଳ ଖାଇଆ ଦରକାର ଆଉ।
ହଁ। ମାନେ ଖାଇବାର ବିବରଣୀ ଗୋଟେ ହେଲେ ଠିକ୍ ରହିବ ଦେହ ଟା।
ହଁ ସେଇଟା ବି ସତ କଥା।
ହଁ ଆଉ ଆ ଆପଣ ତ ଜାଣିଥିବେ ଆମ ଓଡିଶା ବର୍ଷ କଥା।
ହଁ ନୂଆ ନବ ବର୍ଷ। ହଁ ଏଇଟା ତ ସବୁ ଓଡିଶା ବାସୀ ଜାଣିଛନ୍ତି।
ହଁ। ତ ହେଲେ ଆପଣ ଯୋଉଟା କହିଲେ। ନା ଓଡିଆ ନବ ବର୍ଷ ତାର ଅଲଗା ନାମ ବି ଅଛି ଆପ ଆପଣ ଶୁଣିଥିବେ।
ହଁ ପଣା ସଂକ୍ରାନ୍ତି କହୁଛନ୍ତି।
ଆଚ୍ଛା ହଁ ସେଇଟା ଏପ୍ରିଲ ଚଉଦରେ ଆସୁଛି ନା।
ହଁ ବୈଶାଖ ମାସ। ହଁ ବୈଶାଖ ମାସ ପଣା ସଂକ୍ରାନ୍ତି ଚଉଦ ତାରିଖରେ ବଢୁଛି।
ହଁ ଠିକ ଅଛି ହଁ ହେଲେ ଆପଣ। କେତେ କଣ ଜାଣିଛନ୍ତି କି ତେର ପର୍ବ ବିଷୟରେ।
ହଁ ତେର ପର୍ବ ବିଷୟରେ ତ ବେଶୀ କିଛି ଜାଣିଛି ବାକି। ବାକି ଏବେ ତ ମନେ ନାହିଁ ବାକି ବୈଶାଖ ମାସରେ ଆମର ନୁଅ ନବବର୍ଷ। ବର୍ଷ ଓଡିଆ ନବବର୍ଷ ପଣା ସଂକ୍ରାନ୍ତି ଆଉ ଚୈତ୍ର ମାସରେ। ଦୋଳ ପୂର୍ଣ୍ଣିମା ଆଉ ଆଷାଢ ମାସରେ ଆମର ଦଶହେରା। ମାଙ୍କ ଦିନ ବା ଆସ ଏ ସରି ଆ ସରି ଅ ହଁ। ଆଷାଢରେ ରଥ ଯାତ୍ରା ହଁ ହଁ ଆସକିନ ମାସରେ ଆମର। ଦଶହେରା ହଁ ଆଉ ବାକି ଆମର।
ମାର୍ଗଶିରରେ ମାର୍ଗଶିର ଗୁରୁବାର ବି ଚାଲିଥାଏ।
ହଁ ଗୁରୁବାର ବି ଚାଲିଥାଏ ଆଉ ଆ ଆମର କଣ ସେଇଟା କହୁଛ ପ୍ରଥମାଷ୍ଟମୀ ବି।
ହଁ ଠିକ କହିଲେ।
ହୁଁ ଆଉ।
ଆଉ ସବୁ ବିଷୟରେ ଏଇ ତ ଆମେ ଜାଣିଛେ।
ହଁ।
ହୁଁ ଠିକ ଅଛି ହେଲେ ଏଇ ତେର ପର୍ବରେ ଆମର ଘର ମାନଙ୍କରେ ତ ବହୁତ ସ ସାରା ମାନେ ପିଠା ପଣା ବହୁତ ସାରା ଖାଇବା ହୋଇଥାଏ।
ହଁ।
ଆପଣଙ୍କ ଘରେ ବି ହଉଥିବ।
ହଁ ବାକି ମୋର ସବୁଠୁ ପସନ୍ଦ ଆମର ଯୋଉ ଦଶହରା ଟାଇମ ରେ। ସେ ଯୋଉ ଆମର ଅ ଦଶହରା ପୂର୍ବରୁ ଯୋଉ ପଡୁଛି ଆମର ପଲୋରୀ ଅମାବାସ୍ୟା। ସେ ପୂଜା ଟା ମୋର ବହୁତ ପସନ୍ଦ ତ। ସେଇଟା ମତେ ମ ମ ମାଙ୍କୁ ସଜେଇବା ସେଇଟା ବହୁତ ପସନ୍ଦ ମତେ। ତ ସେ ଦିନ ଟା ଆସିଲେ। ହଁ ସେ ଦିନ ଟା ଆସିଲେ ମତେ ବେଶୀ ଖୁସି ଲାଗେ।
ଠିକ ଅଛି ବହୁତ ଭଲ କଥା।
ଆପଣ।
ମତେ ଦଶହରା ପସନ୍ଦ।
ହଁ କାରଣ ସେଥିରେ ନବମୀ ଚାଲିଥାଏ ନା ତ ନବମୀରେ ମାଙ୍କର ନବ ରୂପ ନବ ଦୁର୍ଗା ରୂପ ଆପଣ ତ ଦେଖିଥିବେ ବି
ହଁ ଆମ ଗାଁ ରେ ବି ହଉଚି।
ହଁ ତା ସହ ଆମ ମାନେ ଆମର ବ୍ୟବସାୟରେ ଦୋକାନ ରେ ପୂଜା ବି ହେଇଥାଏ ତ ସେଇ ସମୟରେ ସମ ତ ମୁହଁରେ ଖୁସି ଆଉ ସବୁ ଠୁ ଅଧିକ ମାନେ ପୂଜା ହଉଛି ତ ପୂଜା ହେଲେ ନୂଆ କରି ପୁଣି ଥରେ ଆରମ୍ଭ କରିବ ବ୍ୟବସାୟ
ହଁ ଯାହା ସବୁ ଆମେ ଅ ସାମାନ ସବୁ କରୁ ସେ ଏ ଏତା କଣ କହୁଛନ୍ତି ସେ ଯବୁ ପୂଜା କରାଯାଏ ହଁ ସେ ସାମାନ ସବୁ ପୂଜା କରାଯାଏ।
ଠିକ ଅଛି ମାନେ ଆମେ ଯାହା ବ୍ୟବହାର କରୁଚେ।
ହଁ ଯାହାବି ଯିଏ ଯାହାବି କାମ କରେ ସେ ସବୁ-' ତାର ସାମାନ ସବୁ ଉ କହିବାକୁ ଗଲେ ତାର ସବୁ ଦୋକାନ ଯାହା ଦୋକାନ ଥିବ ସେ ସବୁ ପୂଜା କରାଯାଏ। ଆମର ସେ ବର୍ଷ
ହଁ ହଁ ଆଉ ବାକି ଆଉ ଗୋଟେ ପୂଜା ବି ବିଶ୍ଵକର୍ମା ପୂଜା ସେଥିରେ ସବୁ ଉଉଁ ଅ ନା ପ୍ରଭୁ ବିଶ୍ଵକର୍ମାଙ୍କୁ ପୂଜ କରନ୍ତି। ହଁ
ବାକି ଆମ ଗାଁରେ ବି ଦଶହରା ହଉଛି କେବେ ଆସନ୍ତୁ ବୁଲିବାକୁ।
ଠିକ ଅଛି ସମୟ ପାଇଲେ ମୁଁ ନିଶ୍ଚିତ ଆସିବି।
ହଁ ଏ ବର୍ଷ ଆସନ୍ତୁ ବୁଲିବାକୁ। ଆମର
ଠିକ ଅଛି ଆସିବା ଚେଷ୍ଟା କରିବି। ହଉ ବର୍ତ୍ତମାନ ମୁଁ ରଖୁଛି। ପରେ କଥା ହଉଛି ଆପଣଙ୍କ ସହିତ।
ଓକେ ଠିକ ଅଛି।